ଆଜ୍ଞା ମାଡାମ ନମସ୍କାର ହଁ ମ୍ୟାଡାମ ନମସ୍କାର କଣ କରୁଛନ୍ତି?
ଏଠି ବସିଥିଲି ଆଉ ସନ୍ଧ୍ୟା ଦେଇକି ଏଇଠି ବସିଛି ଆଉ।
ଅ ହଁ।
ମୁଁ ଏଇଠି ବସିଛି ଏ କିଛି କାମ ଥିଲା ତ କାମ ସାରିକି ଏଇଠି ବସିଛି ଆଉ।
ଆଜ୍ଞା।
ଆଉ କଣ ଖାଇଛନ୍ତି ସନ୍ଧ୍ୟାବେଳେ ଟାଇମ ରେ କଣ ଖାଉଛନ୍ତି?
ଆମର ଏମିତିରେ ବି ସନ୍ଧ୍ୟାବେଳେ ଏମିତି ବୁଟ ସିଝା ହେଲା କି ଧର ଆମର
ବୋଟ ମାନେ କୋଉ ବୁଟ ସିଝା କହିଲେ ଖାଉଛନ୍ତି?
ଏଇ ଯୋଉ ଆମର ବୁଟ ଥାଏ ଦେଶୀ ବୁଟ ଆମର।
ଏଇ ଯୋଉ ହଁ ଗୋଜି ବୁଟ ଭଳିଆ ଏଇ ଯୋଉ କାବୁଲି ବୋଟ ଛୋଟଟା ନା। ଓହୋ ତ ସିଯା କଣ କେମିତି କେମତି ଖାଉଛନ୍ତି?
ତାକୁ ବତୁରେଇ ଦେବେ ଗୋଟେ ଦିନ ରାତିରୁ ପାଣିରେ ବତୁରଇ ଦେଲେ। ସେଇଟା ବତୁରିକି ଥିବ ତାକୁ ସକାଳୁ ସିଝେଇ ଦେଇକି ଯେତେବେଳେ ବ ମାନେ କରିବେ ତା ପୂର୍ବରୁ ପୂର୍ବ ଦିନ ରାତିରେ ଭେଦେଇ ଦେଇଥିବେ ପାଣିରେ। ବତରି ଗଲେ ତାକୁ ସିଝେଇ ଦେଇକି ତାକୁ ଜଷ୍ଟ ଖାଲି ଟିକେ ଭୁସୁଙ୍ଗା ପତ୍ର ଜିରା ଟିକେ ଆଉ ପିଆଜ ଟିକେ ପକେଇି ଫୁଟେଇ ଦେବେ ସେଇଟା ଖାଇବେ ସେମିତି ଆଉ ହଁ ସେଇଟା ଭଲ ଲାଗିବ ନାଇଁ ଯଦି ଗଜା କରିକି ଖାଇବାକୁ ଚାହିଁବେ ବୁଟ ଆଉ ଆମର ହେଲା ଯୋଉ ମୁଗ ଗଜା କରିକି ସେଇଟା ଯଦି ବି ବନେଇକି ଖାଇବାକୁ ଚାହୁଁଛନ୍ତି ଗାଜର ବିଟ୍ ଏସବୁ ପକେଇ ଖାଇଲେ ସେଇଟା ଗୋଟେ ମାନେ ଭଲ ଲାଗେ। ସେଗୁଡା ଯଦି ଖାଇବାକୁ ଚାହୁଁଛନ୍ତି ଏମିତି
ନାଇଁ ମ୍ୟାଡ଼ାାମ ଆମେ ନୁହଁ ମୁଁ କହିଲି ଆମ ଘରେ ମୋ ମାମା ମାନେ କେମିତି ଆମକୁ ଦିଅନ୍ତି କହିଲେ ମାନେ ଆମ ସକାଳ ଟାଇମରେ ଆମେ ସ୍କୁଲ ଗଲା ଟାଇମରେ ବି ଟିଫିନ୍ ଦେଉଥିଲେ ତାପରେ ବି ସ୍କୁଲ ଲାଇଫ୍ ସରିଲା ପରେ ବି ମ୍ୟା ମାମା ଆମକୁ କୁ ମାନେ କ ସେଇ ବୁଟ ସିଝାନ୍ତି କିମ୍ବା ନ ସିଝେଇଲେ ସେ ଯୋଉ ରାତିରୁ ଭିଜା ହେଇଥିବ ସେଇ ଭିଜା ବୋ ଆଉ ଆ ଯୋଉ ଯଦିବିି ନଭିଜା ଖାଇ ସବୁବେଳେ ତ ଭିଜା ଖାଇବା ପାଇଁ ଇଚ୍ଛା ହବନି ନା ସବୁବେଳେ ସେ ବତୁୁରିକ ଥିବ ସେ ବୋଟ ଖାଇବାକୁ ଜମା ଇଚ୍ଛା ହୁଏନି ପାଟିକି ଜମା ଯିବନି ତ ସେଥିରେ ଖାଲି ଟିକେ ଟମାଟୋ ଟିକେ ଗୋଟେ ଫାଳ ଟମାଟୋ ଆଉ ଗାଜର ଟିକେ- ବିଟ୍ ଟିକେ ଆଉ କାକୁଡି ଏମିତି ଆଉ ଟିକେ ଲୁଣ ଜଷ୍ଟ ହାଲକା ଲୁଣ ଟିକେ ପକେଇକି ସେଇଟା ଖାଇଲେ ମାନେ ଦେହ ପାଇଁ କିନ୍ତୁ ଭଲ।
ଆଜ୍ଞା ସେଥି ଟିକେ ଜଷ୍ଟ କଳା ଲୁଣ ପକେଇଦେବେ ଟିକେ ଛୋଟ ଛୋଟ ଯଦି ରାଗ ଚାହୁଁଛନ୍ତି। ଛୋଟ ଛୋଟ କରି କଞ୍ଚା ଲଙ୍କା ବି କାଟିକି ଆପଣ ପକେଇ ପାରିବେ। ଏମିତି କରିକି ସେଟା ବୁଟ ଚାଟ ଆମର ସେଇଟା କୁହନ୍ତି। ସେଇଟା ଏମିତି କରିକି ଖାଇଲେ ବଢିଆ ଲାଗିବ ସେଟା ଯଦି ଆପଣ ବି ଚାହିଁବେ ଆଉ ଟିକେ ଚ ପଟା କରିବା ପାଇଁକା ଟିକେ ସିଝା ଆଳୁ ବି ଆପଣ ଛୋଟ ଛୋଟ ପିସ୍ କରିକି କାଟିକି ପକେଇକି ଟିକେ ଚାଟ୍ ମସଲା ଏମିତି ବି ବଢ଼ିଆ ଲାଗିବ ସେଇଟା ଖାଇଲେ।
ନାଇଁ ମାମା ତ କିଛି ମସଲା ମସଲି ଆମକୁ ୟୁଜ କରିବାକୁ ମାନେ ଖାଇବାକୁ ଦିଅନ୍ତିନି।
ନାଇଁ ଯଦି ଲିମ୍ବୁ ବି ଚକଟି ଦେବେ ଟିକେ ହଁ ବଢିଆ ଲାଗିବ।
ହଁ ଲେମ୍ବୁ ବି ଟିକେ ପକାନ୍ତି ମାନେ ଆମେ ଯେତେବେଳେ ସ୍କୁଲ ଯାଉଥିଲୁ ମ୍ୟାଡମ ସେତେବେଳେ ମାମ ମାମା ଆମକୁ ମାନେ ଏମିତି ମସଲା ମସଲି ଖାଇବା ଦିଅନ୍ତିନି ଆମେ ଯେତେବେଳେ ଟିଫନ୍ ନେଇକି ଯିବୁ ଆମ ମାମା ସବୁବେଳେ ମାନେ ଆ ସବୁ ଖାଲି ଅ ତେଲ ମସଲା କମ ଏତେ ହେଭୀ ତେଲ ମସଲା ମସଲା ନୁହଁ ହାଲକା ତେଲ ମସଲାରେ ରୁଟି ହଉ ଭଜା ହଉ ଉପମା ହଉ ଯଦିବି କେତେବେଳେ କେମିତି ବି ଯଦି ମ୍ୟାଗି କରନ୍ତି ପୁରା ହାଲକା ତେଲ।
ସେଇଟା ତ ବହୁତ ଭଲ ଆଜ୍ଞା।
ଆମ ଘରେ ମାନେ ଫାଷ୍ଟରୁ ଆମେ ମାନେ ଫାଷ୍ଟ ତେଲ ମସଲା ସବୁ ମାନେ କମ ହଁ ତେଲ ମ ଖାଉ ଯେତେବେଳେ ଆମର ଆଇଁଷ ଚିକେନ ଫିକେନ ଟିକେ ହୁଏ ଆଉ ହଁ ମାଛ ତର କାରି ପ୍ରାୟତଃ ବେସର ଆଉ ଆମ୍ବୁଲ ଦେଇକି ହେଲେ ବହୁତ ଭଲ ଲାଗେ।
ହଁ ସେଇଟା ତ ବେସର ଆମ୍ବୁଲ ଦେଇକି ଆଜ୍ଞା। ସେ ମାଛ ବେସର କଲେ ସେଥିରେ ଆମ୍ବୁଲ ଦେଇକି କଲେ ବହୁତ ବଢିଆ ଲାଗେ।
ହଁ ତ ମ୍ୟାଡାମ ଆଉ ଆପଣଙ୍କୁ ଗୋଟେ ପ୍ରଶ୍ନ ଯେ ଦୋଳ ପୂର୍ଣ୍ଣମୀ ପର୍ବ କି ହୋଲି ପର୍ବ ଆପଣଙ୍କର କେମିତି କଣ ପାଳନ କରନ୍ତି?
ଆମର ହେଲା ଦୋଳ ପୂର୍ଣ୍ଣିମା ପର୍ବ ଆମର ତ ସେଇଟା ଆମର ପଡେ ଆମର ଫାଲଗୁନ ମାସରେ ପଡେ ସେଇଟା ଆମର ଆଉ ସେଠି ଆମର ଦୋଳ ପୂର୍ଣ୍ଣିମା ପୂର୍ବ ଦିନ ରାତିରେ ଆଜ୍ଞା ଫଗୁଣ ମାସ ଯୋଉଟା ଆଜ୍ଞା ଆଜ୍ଞା ସେଇଟା। ଆମର ଦୋଳ ପୂର୍ଣ୍ଣିମା ଦିନ ପୂର୍ବ ଦିନ ରାତିରେ ଆମର ଅ ମାନେ ଯେ ଏତେ ବି ଗାଁ ରେ ମନ୍ଦିର ଅଛି ଆମର ସବୁ ଠାକୁର ଆମର ଏମିତି ଦୋଳରେ ସିଂହାସନରେ ଆସ ସାହିରେ ପ୍ରସେସନ କରିକି ଏମତି ଲାଇଟ ଫାଇଟ୍ ଲାଗିବ ଡିଜେ ବାଜିବ। କିଏ ବି ଏମିତି ମାନେ ଘଣ୍ଟ ବାଜା ଏସବୁ ଏମତି ବାଜା ଏସବୁ ହେଇକି ରେ ପ୍ରଶାସନ ହେଇକି ଆସନ୍ତି ମାନେ ଗାଁରେ ଯେତେ ବି ସାହି ଅଛି ଆମର ଘର ସମସ୍ତ୍ ସେ ମାନେ ଲୋକମାନେ ଆମର ଭୋଗ ଡାଲା ଧରିକି ଆମର ଦୁଆରେ ଦୀ ଏଇ ସବୁ ମାନେ କଳସ ବସିବ ଏମିତି ଠାକୁରଙ୍କୁ ମାନେ ଯେମତି ଅପେକ୍ଷା ଆଜ୍ଞା ଅଧ ରାତିରେ ଆମର ବାରଟା ପରେ ଷ୍ଟାର୍ଟିଂ ହୁଏ ଆମର ଏମିତି ଅଧ ରାତିରେ ଏମିତି ବାହାରେ ଏମତି ମାନେ ଦାଣ୍ଡ ଧୁଆରେ ନିଜ ନିଜର ମାନେ ଧୋଇ ଧାଇକି ମାନେ କଳସ ବସିବ ଆମର ପିଢା ର ଖାହବ ସେଥିରେ ଭୋଗ ଏମିତି ଡାଲାରେ ବଢା ହବ। ଆଉ ଏମିତି ଠାକୁର ଆସନ୍ତି ସମସ୍ତଙ୍କ ଦ୍ୱାରରେ ଆଉ ଏମତି ଭ ମାନେ ଏମତି ଖାଇ ଖାଇକା ଏମତି ସବୁ ଠାକୁର ଯେତେବି ଅଛନ୍ତି ଆମ ଗାଁ ରେ ଦୋଳରେ ଏମିତି ଯାଇକି ଆମର ମେଳନ ପଡିଆ ଅ ଅଛି ଆମର ଗୋଟେ ଦୋଳ ଯୋଉଠି ବସନ୍ତି ଆମର ଯାତ୍ରା ଯୋଉଠି ହୁଏ ଆମର। ସେଠି ଏମିତି
ଦୋଳ ବୋଲି କୁହା ଯାଏ ବି।
ଆମର ଏଇଟା ଆମର ଦୋଳ ପୂର୍ଣ୍ଣିମା ଦିନ ଏଇଟା ଆମର ହୁଏ ସେଟା ଆମର କେତେ ଦୋଳ କେମତି ଆମର ନାହିଁ। କିନ୍ତୁ ଅଛି ଦୋଳ ଅଛି ଆମର ପଞ୍ଚୁ ଦୋଳ ଅଛି ଆଜ୍ଞା। ଦଶ ଦୋଳ ଅଛି ସେମତି ପନ୍ଦର ଦୋଳ ଅଚି କିନ୍ତୁ ଆମର ସେଡେ ସେମତି କିଛି ନାହିଁ ଆମର ଦୋଳ ପୂର୍ଣ୍ଣିମା ଦିନ ହୁଏ ତ ଆମର ଉଁ ମାନେ ସେଇଠୁ ଷ୍ଟାର୍ଟିଙ୍ଗ ହୁଏ ଆମର ଯୋଉରା ଦ୍ ଆମ ହଁ ସେଇଟା ଫାଷ୍ଟ୍ ଦୋଳ ଆମର ଆଉ ଯୋଉଟା ଆମର ଦୋଳ ପୂର୍ଣ୍ଣିମାର ପାନ୍ ଚ ଦିନି ପରେ ଯୋଉ ଯାତ୍ରାଟା ହୁଏ ସେଇଟା ଆମର ହଉ ହୁଏ ଅଲଗା ଅଲଗା ଜାଗାରେ ସେଟାକୁ ପଞ୍ଚୁ ଦୋଳ କହନ୍ତି। ତାପରେ ତାର ପାଞ୍ଚ ଦିନଠି ମାନେ ଦଶ ଦୋଳ ପୂର୍ଣ୍ଣିମାର ଦଶ ଦିନଠି ଯୋଉଟା ହୁଏ ସେଟାକୁ ଦଶ ଦୋଳ କହନ୍ତି। ତ ତାପରେ ପନ୍ଦର ଦିନଠି ଯୋଉଟା ହୁଏ ସେଟାକୁ ପନ୍ଦର ଦୋଳ କୁହନ୍ତି ଏମିତି ଅଛି ତାର।
ଆଜ୍ଞା ଆଜ୍ଞା।
ପୂର୍ଣିମା ଦିନ ଯେହେତୁ ହୁଏ ଆମର ସେମତି କେତେ ଦୋଳ ବୋଲି ଆମର କୁହାଯାଏନା ଦୋଳ ପୂର୍ଣ୍ଣିମାକୁ ଯାତ୍ରା ହୁଏ ଆଉ।
ଓହୋ ନାଇଁ ମ୍ୟାଡାମ୍ ମୁଁ ଯେତିକି ମାନେ ଆମର କେମତି ହୁଏ ଜାଣିଛନ୍ତି? ଆମର ଅଛି ମାନେ ଗାଁରେ ଗୋଟେ ଉଁ ମାନେ ମୁଁ ଗାଁ କଥା କହୁଛି ଆମର ମା ଏ ଏଠି ଆମେ ଯୋଉ ଅ ଛୁ ଉଁ ମାନେ ସହର ଅଞ୍ଚଳରେ ତ ସେମିତି କିଛି ତ ମୁଁ ସେଇ କଥା ବି କହିବି ମୁଁ ଗାଁ ଅଞ୍ଚଳ କ ଥା କହିସାରେ ଆମର ଅଛି ଦଶ ଦୋଳ ତ ଆମର ଦଶ୍ ଶ ଦୋଳ ଅଛି ଦଶ ଦୋଳ ଠାରୁ ତିନି ଦିନି ପୁରା ମାନେ ଉଁ ଯାତ୍ରା ତିନି ମାନେ ତିନ ରାତି ଯାତ୍ରା ହବ ତାପରେ ସବୁ କିଛି ସବୁ କିଛି ମାନେ ହାଣ୍ଡିଠୁ ଡେକଚିଠୁ ସେ ଟ୍ରଙ୍କଠୁ ବାସ୍ ସନ କୁସନ କଣ୍ଢେଇଠୁ ଧରିକି ଆଇସ୍କ୍ରିମଟୁ ଧରିକି ମାନେ ସବୁ କିଛି ପଡିବ ପୁରା ବଡ ପଡିଆଟେ ତ ଆମର ଦଶ୍ ତ ଦୋଳ ହୁଏ ଆମ ଗାଁ ପାଖେରେ ପନ୍ଦର ଦୋଳ ହୁଏ ଏମିତି ଗାଁ ପଟେ ଥାଏ।
ହଁ ସେମତି ଅଛି କେତେ କୋଉ ଜାଗାରେ କୋଉ କୋଉ କୋଉ ଜାଗାରେ ନେଇକି ଯୋଉ ଜାଗାରେ ଯାହା ଅଛି ଆଉ।
ହୁଁ। କିନ୍ତୁ ମୁଁ ତ ପ୍ରତେକ ବର୍ଷ ଆମେ ତ ଯାଇପାରୁନା କାଇଁ ନା ତିନି ଦିନି ଯାତ୍ରା ହୁଏ। ପ୍ର ପ୍ରତେକ ବର୍ଷ ଯିବା ତ ଅସମ୍ଭବ ହେଇଯାଉଚି। ଏମତି କେତେବେଳେ କେମତି ଆମେ ମୁଁ ମାନେ ଗାଁରେ ଆମେ କେବେ ରହିନୁ। ଛୋଟବେଳୁ ଆମ୍ ତ ସହରାଞ୍ଚଳରେ ରହିଲୁ ତ ଗାଁ ତି କେତେବେଳେ କେମତି ଯାଉ କେତେ କୋଉ ବର୍ଷ ଦେଖିଛୁ କୋଉ ବର୍ଷ ଦେଖିନୁ। କୁହନ୍ତି ଘରେ ଆଉ ଆସ ଦେଖିକି ଯିବ ହେଲେ ଏମତି ଦଶ ଦୋଳ ପନ୍ଦର ଦୋଳ ଏମତି ସବୁ ହୁଏ ଗାଁ ପାଖାପାଖ୍ କି ପୁରା ସବୁ ଦୋଳ ପୁରା ଏମତି ଥାଏ କିନ୍ତୁ ଏପଟେ ସହରାଞ୍ଚଳରେ ସେମତି କିଛି ଦୋଳ ନାହିଁ।
ଆଜ୍ଞା କୋଉ କୋଉ ଜାଗାରେ ଏଇଟା ବି ବଡ ଆକାରରେ ହୁଏ ଫେମସ୍ ଅଛି ଆମର ଏଇ ଯୋଉ ଏଠି ହେଲା ଆମର ମେଳନ ହଉଚି ଏଁ ହଇରାଜପୁର ମେଳନ ସେ ଟା ଆମର ଫେମସ୍ ଅଛି ସେଠି ବାଣ ଅଧି କ ଆମର ଅଁ ଫେମସ୍ ଅଛି। ସେଠିକି ସବୁଆଡୁ ଲୋକ ଯାଆନ୍ତି ଦେଖିବା ପାଇଁକା ମୁଁ ତ କେବେ ଯାଇନି।
ହୁଁ ତାପରେ ଆଉ ଗୋଟେ ଗୋଟେ ମ୍ୟାଡାମ୍ ଗୋଟେ ମାନେ ଗାଁ ଅଛି ତ ସେଇ ଗାଁ ଉଁ ମାନେ କଁ କହିଲେ ସେଠି ଦୋଳ କଣ ଉଠନ୍ତି ତ ସେଠି ମାନେ ଗୋଟେ ଲୋକର ଜୀବନ ବି ଯାଏ। ଏମତି ବି କୁହନ୍ତି ହଁ ଉଁ ମୁଁ ବି ମୁଁ ବି ଏଇଟା ଶୁଣିଚି। କେବେ ଦେଖିନି କି ଜାଣିନି କି ସେ ଗାଁକୁ ମୁଁ ଯାଇନି କିନ୍ତୁ ଅଛି ଏମତି ଦୋଳ ପୂର୍ଣ୍ଣମାରେ
କୋ ମାନେ ଠାକ୍ କୁରଙ୍କର କୋଉଠି କୋଉ ପରମ୍ପରା ଅଛି ମୁଁ ବି ଯାଇଛି ସେ ଜାଗାକୁ ସେଇ ମିଳନ ମୁଁ ବି ଦେଖିଛି। କିନ୍ତୁ ମାନେ ଗୋଟେ ମଶାଣି ପଦାରେ ସେ ଯାତ୍ରା ଟା ହୁଏ ସେଇ ପଦାଠି ସେଠି କୁହନ୍ତି ଯେ ଯେ ଠାକୁର ଗୋଟେ ଲୋକର ନି ମାନେ ମୁଖାଗ୍ନି ଦେଖିଲେ ଠାକୁର ଉଠିବେ ନହେଲେ ଆପଣ ଯେ ତେ ବି ଉଠେଇଲେ ସେ ଜମା ବି ଉଠିବେନି। ସେ ଦୋଳ ଏମିତି ଅଛି ମୁଁ ଶୁଣିଛି।
ହୁଁ ସେମିତି ଅଛି କିନ୍ତୁ ସେଇଟା ଗୋଟେ ଭୟଭୀତ କଥା।
ହଁ ସେଇଟା ଗୋଟେ ଭୟ କେତେବେଳେ କାହାର କଣ ହବ ଗୋଟେ ଡର ଲାଗେ ସେଇଟା।
ତାପରେ ମୁଁ ଶୁଣିଛି ଯେ ମାନେ ବନ୍ଧୁ ହଉ ବାନ୍ଧବ ହଉ ଯିଏ ବି ହଉ ମାନେ ଯାହା ବି ସେ ରିଲେଟିଭ ହୁଅନ୍ତୁ ଯିଏ ବି ଆସିଥିବେ ଦେଖିବାକୁ ବି ହଉ। ଯାହାର ବି ହେଲେ ଜୀବନ ଯାଇପାରେ ତ ସେଇଟା ଗୋଟେ ଡର ଲାଗେ ସେ ହଁ ସେ ଗାଁକୁ କିଏ ଗୋଟେ ମାନେ ଖୁସିରେ ଯିବେ ବ ଦେଖିବାକୁ ଗଲେ ସେଇଟା ବି ବୋହୁତ ଡର ଲାଗେ।
ସେ ଯାତ୍ରା ଟା ସତରେ ଡର ଲାଗିବ ହଁ ନିହାତି ଡର ଲାଗିବ ଉଁ
ସେ କହୁଛନ୍ତି ଯେ ମାନେ ରିଲେଟିଭ ଧରି ଖାଲି ନୁହୁଁ କି ସେଇ ଗାଁ ଲୋକ। ଅ ଗାଁ ର ମାନେ ସେ ଲୋ କ ମାନଙ୍କର ରିଲେଟିଭ ହୁଅନ୍ତୁ କି ଯିଏ ବି ହୁଅନ୍ତୁ ଯାହାର ବି ହେଲେ ସେଦିନ ମାନେ ଜୀବନ ଯିବ। ତ ଏଇଟା ଗୋଟେ ମାନେ ଗୋଟେ ଡର ତାପରେ କେମିତିଆ ସୃଷ୍ଟି ବି ଏଇଟା ଗୋଟେ। ଆଉ ଏମିତି କିନ୍ତୁ ଭଗବାନ ମହିମାରେ ଏମିତି କିଛି ନ ହନ୍ତା ସମସ୍ତେ ଭଲରେ ରୁହନ୍ତୁ। ଆଉ ଏମିତି ଗୋଟେ ଯାତ୍ରା ପର୍ବ ଗୋଟେ ଖୁସି ତାଙ୍କର ସେଇଟା। ଖୁସିରେ ଗୋଟେ ମନ ଦୁଃଖ ନିହାତି ନାଇଁ ମୁଁ କହିବା କଥା ସମସ୍ତେ ଖୁସିରେ ତ ନିହାତି ରହିବେ। ଯାହା ପରିବାରର ଏତେ ବଡ଼ ଦୁଃଖ ଗୋଟେ ଆସିବ ସେମାନେ କେମିତି ଧୈର୍ଯ୍ୟ ଧରିକି ରହିଲା ବେଳକୁ ତାଙ୍କୁ ବୋହୁତ କଷ୍ଟ ହବ। ଅଁ ମଣିଷ ଜୀବନ ତ ନିହାତି ଆଜି ଅଛି ବି କାଲିକି ନାହିଁ। ତ ନିହାତି କେତ୍
ଆଜ୍ଞା।
ଏ ଖୁସି ବୋଲି ଆଉ କିଛି ନଥିବ ସେ ତା ଗତ ବର୍ଷକୁ ଆଉ ପାଳନ ବି କରିବେନି। ସେଇଟା ଗୋଟେ ଆଉ ତାଙ୍କ ହେତେ ଗୋଟେ ଖୁସି ଲାଗିବ କି କ ତାଙ୍କର ଏଇଟା ବର୍ଷ ବର୍ଷରେ ମନ ରହିଯିବ ଗୋଟେ। ତ ଏମିତି କାହିଁକି ହୋଉଛି? ଏ ସମ୍ଭୁ ବି
ଯାହା ଗୋଟେ ମାନେ କଣ କହିଲ ଏଇଟା ଗୋଟେ ପରମ୍ପରା ରହିଆସିଛି। ହେଇଟା ଗୋଟେ ଠାକୁରଙ୍କର ମହିମା ଏଇଟା ଗୋଟେ ଗୋଟେ ପରମ୍ପରା ଏମିତି ରହିଆସିଛି। ଯେହେତୁ ଯୁଗ ବଦଳି ଲାଣି ଏସବୁ ଜିନିଷ ବଦଳିବା କଥା। ଆକ୍ଚୁଆଲି ଏଇ ସବୁ ଜିନିଷ ମାନେ ନ ବଦଳିଲେ ଗୋଟେ ମାନେ ମଣିଷ ମନରେ ଗୋଟେ ମାନେ ଗୋଟେ ଡର ସୃଷ୍ ଟି ହବ ଗୋଟେ ଜାଗାକୁ ଯିବାକୁ ତାଙ୍କର ଆଗ୍ରହ ଆସିବନି ଏମିତି ହୁଏ।
ଚି ଭଲ ହୋଉଛି ସମସ୍ତେ କହୁଛନ୍ତି ଯେ ସେ ମାନେ ସେ ଗାଁ ରେ ବୋହୁତ ଭଲ ହଉଛି। କିନ୍ତୁ ଭଲ ହେଲେ କଣ ହେଲା କିନ୍ତୁ ଯୋଉ ଜଣଙ୍କ ଘରେ ଦୁଃଖ ପଡ଼ିଯିବ। ସେ ଜଣଙ୍କ ତ କେତେ କଷ୍ଟରେ ରହିବ ନା।
ଆକ୍ଚୁଆଲି ସେ ଉଁ ହୁଃ। ଆକ୍ଚୁଆଲି ସେଇ ଟାଇମ ଆସ୍ ସିଲେ ମାନେ ସେ ଟାଇମ୍ ଆସିଲେ ସମସ୍ତଙ୍କ ମାନ ଗୋଟେ ଡର ପଶିଯିବ। ଯେ ନାଇଁ ଏ ବର୍ଷ ବି ଏମିତି ହବ ଯାତ୍ରା ଏମିତି କାହା ଜୀବନ ଯିବ ଏମିତି ଆଉ। ଆଜ୍ଞା ମ୍ୟାଡାମ ଆ ନମସ୍କାର ଆପଣଙ୍କ ସାଙ୍ଗେ କଥା ହେଇ ବୋହୁତ ଭଲ ଲାଗିଲା। ଧନ୍ୟବାଦ